ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ କଣ କରୁଛନ୍ତି?
ଭଲ ଅଛି।
ଆଜ୍ଞା ଖାଇ ସାଇଲେଣିି?
ହଁ ଖାଇସାଇଲିଣି।
କଣ ଖାଇଲେ?
ଆଜି ଭାତ ଆଉ ମଟନ୍।
ହ୍ୟାଲୋ।
ହ୍ୟାଲୋ।
ହଁ ଭାତ ଆଉ କଣ କହିଲେ?
ମଟନ୍।
ଆଉ ଆଉ ସବୁ ଘରେ କିଏ କିଏ ଅଛନ୍ତି?
ବାପା ଅଛି ବୋଉ ଅଛି ମୁଁ ଭାଇ ଗୋଟେ ଅଛି।
ଆପଣଙ୍କ ଘରେ?
ଆମ ଘରେ ଆମର ହେଲା ଜଏଣ୍ଟ୍ ଫ୍ୟାମିଲି। ମୁଁ ଅଛି ମୋର ଯା ଦେଢଶୁରେ ଆଉ ଝିଅ ଦି ଜଣ ଝିଅ। ପୁଅ ଗୋଟେ ଆଉ ଗୋଟେ ପୁଅ ଆମର ଯାଇଛନ୍ତି ଗାଡ଼ି ନେଇକି ବାରିପଦା।
ଆପଣଙ୍କ ଘର କୋଉଠି?
ଆମ ଘର ଟା ଭଦ୍ରକ।
ଆଜ୍ଞା।
ଆଉ ଆପଣଙ୍କ ଘର ଟା।
ପାରାଦ୍ବୀପ।
ଭଲ ପାରାଦିପିରେ ସବୁ ବନ୍ଦର ଫନ୍ଦର ଦେଖିଚନ୍ତି।
ଆଜ୍ଞା ଆଜ୍ଞା।
ମାନେ ପାରାଦ୍ୱୀପ ଟା ବଢିଆ ଲାଗେ ମୁଁ ଯାଇଥିଲି ଥରେ ଗୋଟେ ବର୍ଷ। ବିଶକର୍ମା ପୂଜାରେ ବିଶ୍ୱକର୍ମା ପୂଜାରେ ଯାଇଥିଲି। ଭଲ ଲାଗିଲା ମତେ।
ବାଲିଯାତ୍ରା ଆସନ୍ତି ନି।
ବାଲିଯାତ୍ରା ଯାଇନାଇ କେବେ। ଆଉ ଯିବା ପାଇଁ ଆମ ସେଇ ଝିଅ ଅ କହିଲାଣି କେତେଥର। କେବେ ଯାଇନି ଦେଖିକି ଯିବା ଆଉ।
ଆଜ୍ଞା ଆଜ୍ଞା।
ଆଉ କଣ ପଢାପଢି କରୁଛନ୍ତି।
ଦଶମ ସଇଲା।
ଆଜ୍ଞା ଆଉ ବାପା କଣ କରନ୍ତି?
ବାପା ଏଇ ଆମ ଏଇ ଯୋଉ ଜାହାଜ କମ୍ପାନୀ ରହନ୍ତି।
ଆଉ ମା
ଘରେ ରହନ୍ତି ତ।
ଭାଇ ଭଉଣୀ କେଇ ଜଣ?
ଗୋଟେ ଅଛି ଭାଇ।
ଭଉଣୀ ନାହାନ୍ତି।
ନା।
ଭଲ ଆଉ। ଆଉ ସାନା ବାପା ବଡବାପା ଏମିତି କେହି ଅଛନ୍ତି ନା ନାହାନ୍ତି।
ହଁ ଅଛନ୍ତି।
ଆଉ ମାମୁଁ ଘର ମାମୁଁ ଘର କୁଆଡେ?
ମାମୁଁ ଘର ପୁରୀ।
ଭଲ ଆଉ ଜଗନ୍ନାଥଙ୍କ ଦର୍ଶନ ମିଳୁଥିବ ମାମୁଁ ଘରକୁ ଯେବେ ଯାଉଥିବେ ଆଉ।
ଆଜ୍ଞା ଆଜ୍ଞା।
ଆଉ ତମକୁ କଣ ଖାଇଆକୁ ଭଲ ଲାଗେ ବେଶୀ
ମେତେ ବିରୀଆନି ଖାଇଆକୁ ଭଲ ଲାଗେ।
ଆଛା। ଆଉ ତମ ବାଡ଼ିରେ କିଛି ଗଛପତ୍ର ଅଛି।
ଆଜ୍ଞା।
ମୁ କହିଲି ବଡିରେ କେବେ ଗଛ ପତ୍ର ଅଛି ନା ନାହିଁ।
ହଁ ଅଛି।
କଣ ସବୁ ଗଛ ଅଛି?
ହଁ ବୁ ପନିପରିବା ଅା ଗଛ ଅା ଅଛି।
ଆଉ କୋଉ କୋଉ ଜାଗାକୁ ସବୁ ବୁଲିବାକୁ ଯାଇଛ।
ଯାଇଛି କୋଣାର୍କ। ତାମିଲନାଡୁ ଯୋଉ ଅଧହାସିକ ହେଇଥିବ।
ଆଜ୍ଞା।
ସେଠି ତାପରେ
ଆଉ ସବୁ କେତେ ଜାଗା ଯାଇଛୁ ଆଉ ସବୁ ଜାଗା।
ତମକୁ ଆଉ ଫାଙ୍କା ଟାଇମି ମାନେ ଯୋଉ ପଢାପଢି ତ ଏବେ କରୁଚନ୍ତି। ଆଉ ଯୋଉ ଅଲଗା ଆପଣ ଏଇଥର ଟେନ କ୍ଲାସ ଦେଇଚନ୍ତି କି?
ହଁ ହଁ।
ଆ ଚ୍ଛା ଚ୍ଛା। ପାଠ ଧର। ପଢ଼ା ସରିଲା ପରେ। ଆଉ ଅଲଗା କାମ ଟାଇମ୍ ଟା ଧର ଫାଙ୍କା ଟାଇମ୍ ଟା କଣ କରିବା ପାଇଁ ଭଲ ଲାଗେ?
କିଛି ନାଇଁ କ୍ରିକେଟ ଫିକେଟ ଟିକେ ଖେଳେଇ ବି ଆଉ କ୍ରିକେଟ ଖେଳେଇବି ।
ଆଉ ରଜଟା ଆମର କିଛି ନାହିଁ ଆଉ ପୁଅପିଲା କାଲି। ପାନ ଫାନ ଖାଇକି ବୁଲିଲୁ ଆଉ।
ଆଚ୍ଛା। ଆଉ ସବୁ କି କି ପର୍ବ ତମ ଗାଁରେ ପାଳନ କରନ୍ତି?
ସବୁ ହଇ ଗଣେଶ ପୂଜା ହଇ ସରସ୍ଵତୀ ପୂଜା ହଇ। ଏଇ ସବୁ ପର୍ବ ହଏ। ବିଶ୍ଵକର୍ମା ଇ ବିଶ୍ୱଵକର୍ମା ଇଆଡେ ଫେମସ।
ଉଁ ବିଶ୍ୱକର୍ମା ପାରାଦୀପରେ ମୁଁ ଜାଣିଚି ସେଟା ଫେମସ ବୋଲି।
ହୁଁ।
ଅ।
ଆପଣ ଖାଇଥିଲି?
ନାଇଁ ଖାଇନୁ ରୁଟି ହଉଚି ଖାଇବି ଆଉ।
ଆଜ୍ଞା ଆଜ୍ଞା।
ଆଉ ଦେହ ପା ସବୁ ଠିକ୍ ଠାକ୍ ଅଛି ତ?
ଆଜ୍ଞା।
ଆଉ ତମର ଚୁଲି ଜାଳ ନା ଗ୍ୟାସ୍?
ଗ୍ୟାସ୍।
ଆଉ ପଶୁ ପକ୍ଷୀ କଣ ରଖିଚ ଘରେ?
ଗୋଟାଏ ଡଗି ଅଛି।
ଆଚ୍ଛା। ହଉ। ନା ଆମର କିଛି ନାହିଁ ପଶୁପକ୍ଷୀ ଆମର ଗାଈ ରଖିଥିଲୁ ଯେ ଆମର ଗୁଟେ। ଆମର ବି ଗୋଟେ ସାନ ଝିଅ ଏଥର ଟେନ କ୍ଲାସ ଏକ୍ଜାମ ଦେଇଚି। ତାର ହେଲା ଦେହ ଖରାପ ହେଇଥିଲା ଆମର। ଦିଇ ହଜାର କୁଡିଏ ରୁ ତା ଦେହ ଖରାପ ଆମର ସବୁ ଗାଈଗୋରୁ। ରଖିଥିଲୁ ଯେ ସମୁ ବନ୍ଧୁବାନ୍ଧବ ବାଣ୍ଟି ଦେଲୁ। ଆମେ ହସ୍ପିଟାଲର ସମ ର ତାର ଟ୍ରିଟମେଣ୍ଟ କରୁଚୁ। ବନମେରୁ ଟ୍ରାନ୍ସପ୍ଲାଣ୍ଟ କରାଗଲା। ତାର ବଡ ଭଉଣୀ ଯିଏ ଡୋନର ଥିଲା ସିଏ ଏଥର ବିଏ ପାସ୍ କଲା।। ଆଉ ସିଏତ ସିକ୍ସି କ୍ଲାସରୁ। ତାର ରୋଗଟା ଧରାପଡ଼ିଲା। ଆଉ ସେ ବି ସ୍କୁଲ ଯାଇଁକି କ୍ଲାସ୍ ଫ୍ଲାସ୍। କରିପାରେ ନାଇଁ ତାପରେ ବାକି ର ଲା ହଉଛି ଘରେ ରହିକି ପଢ଼ାପଢ଼ି କରେ। ଆଉ ସାରଙ୍କୁ କହିକି ତାପରେ ହେଲା ଆମେ କଣ କରୁନା ଆଉ ଖାଲି ଏକ୍ଜାମ ସମୟରେ କାଗଜ କୋସ୍ଚିନ ଘରକୁ ତ ବହି ପଢ଼ାପଢ଼ି ପାଇଁ ଦିଅନ୍ତି କାଗଜ କୋସ୍ଚିନ୍ ଦେଲେ ବି ଘରେ ରହିକି ଏଗ୍ଜାମ ଦେଇଦିଏ ତାପରେ ଟେନ୍ କ୍ଲାସ ଏକ୍ଜାମ ତ ସେମିତି ହବନି ନା!
ଆଜ୍ଞା।
ସେପାଇଁକି ବୋର୍ଡ଼ ର ପରୀକ୍ଷା ଦେଇଥିଲା ଯା ହୋଉ ମାର୍କ ବହୁତ କମ ରଖିକି ଜଷ୍ଟ ପାସ୍ କରିଗଲା। ଏଇଥର ପ୍ଲସ୍ ଟୁ ରେ କଣ କରିବ ଦେଖିବା ଆଉ।
ଆଜ୍ଞା।
ଆଉ ତମର ମାର୍କ କେତେ ଥିଲା?
ଚାରଶ କୋଡ଼ିଏ।
ଭଲ ଆଉ। ଭଲ ମାର୍କ ରଖିଛନ୍ତି। ଆଉ କୋଉ ଜାଗାରେ ପୁଣି ପଢ଼ାପଢ଼ି କରିବା ପାଇଁ କିଛି ପିପେଆର ହେଲାଣିି?
ହଁ ଆମେ ଏଇ ପାରଦୀପରେ ହିଁ କରିବି।
ଆଚ୍ଛା ଆଚ୍ଛା ଭଲ। ମନ ଦେଇକି ପଢ଼ାପଢ଼ି କରିବ ବାପା ମା କେତେ କଷ୍ଟ କରୁଛନ୍ତି।
ଆଜ୍ଞା ଆଜ୍ଞା।
ଆଉ ଆଜି କଣ ଖାଇବା ହବ ରାତିର?
ମୁ ଖାଇସାଇଲେଇଁ।
କଁ ଖାଇଲେ ରୁଟି ନା ଭାତ?
ଭାତ ଏଇ ରୁଟି ହେଇଥିଲା ବି ଭାତ ହେଇଥିଲା ମୁଁ ଭାତ ମଟନ ଖାଇଲି।
ଆଚ୍ଛା ଆଚ୍ଛା। ଆଉ ଗୋଟେ ସାନ ଭାଇ ଯିଏ ସିଏ ବଡ଼ ନା ତମେ ବଡ଼?
ନା ସିଏ ସାନ।
ଆଚ୍ଛା, ତାର କୋଉ କ୍ଲାସ ହେଲା?
ଷଷ୍ଠ ହେଲା।
ଆଚ୍ଛା। ଆଉ? ଆଉ କଣ କହୁଛନ୍ତି କୁହନ୍ତୁ।
ଆପଣ କେବେ ଆସୁନାହାନ୍ତି ପାରାଦୀପ ବୁଲିଆକୁ?
ଯାଇଥିଲୁ ଯେ ପାରାଦୀପ ହେଇଗଲାଣି, ଅ ତଥାପି ବାର ତେର ବର୍ଷ ହେଲାଣି। ଆମର ଗୋଟେ ଭାଣିଜୀ ସେଠି ପ୍ଲାଣ୍ଟରେ ଚାକିରୀ କରିଥିଲେ ନା! ଆମେ ସେଇଠୁ ସିଏ ଟାନ୍ସଫର ହେଇକି ପଳେଇ ଆସିଲେ ଯାଜପୁର ଆମେ ସେଇଥିର ଯାଇଥିଲୁ ବିଶ୍ଵକର୍ମା ପୂଜାରେ। ଆଁ ତିନି ଚାରି ଦିନି ବୁଲାବୁଲି କଲୁ, ଗୋଟେ ସପ୍ତାହ ରହିଲୁ। ରହିକି ଆସିଥିଲୁ ଭଲ ଲାଗିଲା ସେ ଜାଗା ସ ସବୁ ବୁଲାବୁଲି କଲୁ।
ହୁଁ। ଏଇ ବର୍ଷ ଆସୁନା।
ଆଉ ତ ଏ ବର୍ଷ କାଇଁ ଗଲା ଭଳିଆ ଲାଗୁନାଇଁ ଯେହେତୁ ଆମର ତ ଭାଣିଜୀ ପଳେଇ ଆସିଲେଣି ଟାନସ୍ଫର ହେଇକି। ଆଉ ବି ଆମର ସେଠି ଚିହ୍ନା ଲୋକ ଯେମିତି କେହି ନାହାନ୍ତି। ଦେଖିବା କେବେ ଗଲେ କିଛି ରୁମ୍ ଫୁମ ବୁକିଂ କରିକି ରହିବା ପାଇଁ। ଆଉ ଛୁଆଙ୍କର ପଢାପଢ଼ି ଟିକେ ସରିଯାଉ ପୋଡ ଝିଅର। ପିଜି ୟୁନିଭର୍ସିଟିର କରିବ ଗଭର୍ଣ୍ଣମେଣ୍ଟ ତରଫରୁ ଏଠି ଆମର ପୁରୀରେ। ତାର ରଥ ପରଦିନ ଅଛି ଆଡମିସନ। ଆଉ ପରା। ଏ ଯଉ ମେଟ୍ରିକ ପରୀକ୍ଷା ସାନ ଝିଅ ଦେଇଛି ତାର ବି ସିଲକସନ୍ ଆଠ ତାରିଖର ଆସିବ କଉଠି କଣ କେମିତି କରିକି ଟିକେ ଯିବାକୁ ପଡ଼ିବ। ତା ଯେଉଁ ଟ୍ରାନ୍ସପ୍ଲାଣ୍ଟ ହେଲା ପରେ ବି ଡକ୍ଟର ମନା କରିଛନ୍ତି ଇନଫେକ୍ସନ୍ ପାଇଁକି। ଓ ହଷ୍ଟେଲ ମେସର ବି ରହିପାରିବନି।
ଆଜ୍ଞା ଆଜ୍ଞା। ହଁ ହଁ।
କଲେଜରେ ତାକୁ ଆଡମିସନ କରିକି କୋଉଠୁ କେମିତି ସପ୍ତାହର ଦିଥର ତିନି ଥର କାକ୍ କରିବ। ବାକି ଘରେ ରହିକି ପଢାପଢି କରିକି ଏକ୍ଜାମ ଦବ ଆମର ଦି ବର୍ଷ ପୁ ପୁରିଗଲାନି ହାର୍ଟ ପ୍ଲାଣ୍ଟ କରିଥିଲୁ ଡକ୍ଟର ମନାକଲେ ଯେହେତୁ ତାର ଇନଫେକ୍ସନ ହବ କୌଣସି ବାହାରେ ସେ ରହିପାରିବନି।
ଆଜ୍ଞା ଆଜ୍ଞା।
ଆ କଣ କରୁଛନ୍ତି?
ଏଇ ଟିକେ ମୋର ଗୋଡ ଭାଙ୍ଗି ଯାଇଥିଲା ନା ଏ ଟିକେ ଶୁ ହୋଇକି ପ୍ଲାଷ୍ଟର ଖୁଲା ସଇଲାଣି ବାକି ହଁ। ଆଉ।
ହ୍ୟାଲୋ।
ହଉ ରଖୁଛି ଆଉ ପରେ କେବେ କଥା ହବା।